ହଁ। କଣ କରୁଚ?
କଣ କରିବି ଏଇଠି ବଇଛି ଆଉ। ବର୍ଷା ହଉଛି ବର୍ଷାକୁ ବନେଇକି ବଇଚି।
ଓ ହ। ଆମର ଏପଟେ ବର୍ଷା ହଉଚି ଯେ ସେ ଭୟଙ୍କର ରେଟ ରେ। କଣ କରିବି ମୁଁ ବି ଜାଣିପାରୁନି।
ଜୋର ବର୍ଷା ହଉଚି?
ହଁ ବା ଜୋରେ ବର୍
ଆମର ବି ସେଇ ଅବସ୍ଥା ବା ଜୋର ବର୍ଷା ହଉଚି। ସେ ଇଏ ଟିକେ ରା ରାଗ ଲାଗୁଚି ଟିପି ଟିପି ବର୍ଷାରେ।
ଇଆଡେ ମଶା କାମୁଡୁଚି ସିଆଡେ ବର୍ଷା ପକଉଚି। ଏ ବୋପାଲୋ କି ଅସୁବିଧା ହା
କଣ କରିବା ଅସୁବିଧା ସମ୍ମୁଖୀନ କରିବାକୁ ପଡିବ ଆଉ।
ତମେ । କଲ କଟିଯିବ ନହେଲେ ସେ ଯୋଉ ତମର ଯୋଉ ମଝି ମାଇଲେ ଟୋଟାଲି ସବୁ ଯେମିତି କଟିଯାଏନି।
ହଁ ହଁ।
ସେଇଗୋଟା ମାରିଦିଅ କଡ ବଟମ ସୁଇଚ ବନ୍ଦ କରିଦିଅ କଥା ହୁଅ।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
ମଝି ଟା ମାରିଦିଅ। କଡ ବଟନ ତାପରେ ଚିପି ଦିଅ ହଁ କାହିଁ କହିଲ ଗ୍ୟାଲେରୀ ରେ ହାତ ବାଜିିକିନା ଯଦି କଟିଯିବ, କିନ୍ତୁ ଅସୁବିଧା ଭାରି।
ଓହୋ ସେ ବି ଗୋଟେ କଥା ସେଠି କାଳେ କଟିଯିବ ଯଦି ।
ହଁ।
ଆଉ। ଆଉ କଣ? ଆଉ ଖାଇଚ କଣ?
ମୁଁ ଖାଇଚି। ଅ ମୁଁ କଣ ଖାଇଚି?
ଖାଇଚ ମନେ ପଡୁନାହିଁ ତମର।
ଭାତ, ଡାଲମା ଆଉ ଖଟା ଆଉ ଟମାଟର ଚକଡ଼ା ଆଉ।
ଅ ହଁ।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
ଆଉ
କହୁନ କଣ କିଛି ଚୁପ୍ ହେଇଗଲା।
ନାଇଁ ମୁଁ ଗୋଟେ ବସିବି ବୋଲି ଚେଷ୍ଟା କରୁଚି କୋଉଠି ଟିକେ ତ। ।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
ଆଉ କଣ ଖବର କହିଲ?
କଣ କହିବି ଆଉ।
ଆଉ କଣ? ପାଗ ଟା ଭାରି ବିରକ୍ତି ଲାଗୁଛି ବିରକ୍ତି ଲାଗିଲାଣି ମତେ।
ଆଉ କଣ କରିବା ଆଉ।
ଆଉ ଏମିତିଆ ପାଗ ରେ ଗୋଟେ ମୁଭି ଦେଖିବାକୁ ଇଚ୍ଛା ହଉଚି। ଗୋଟେ ମୁଭି ଟେ
କହିଲ ପନ୍ଦର ନ କେତେ ପନ୍ଦର ନ କେତେ?
ହ ପଚିଶ ଚବିଶ।
ପନ୍ଦର ନ ଚବିଶ ଓକେ ଆଉ କଣ କହୁଛ କୁହ ତାହେଲେ।
ତମେ କଣ ମୁଁ କଣ ଛୋଟ ଛୁଆ? ଏବେ ଛି ଡି ଛୁଆଙ୍କୁ ପଡ ବଳିଆ ମତେ କଥା କହୁଛ। ମୁଁ ଗୋଟେ ଏମିତିଆ ଜାଗାରେ ବହୁଛି ବଢିଆ ଯାଗାରେ। ଏଠି ମଶା ମାନେ ଆସିକି ମଶା ମାନେ କିସ୍ କରଛନ୍ତି। ଆଉ ହ ଆଉ ଜ ନ୍ଦା ମାନେ ଆସିକିନା କୁଲକୁଲ କରିଛନ୍ତି ମତେ।
ହୁଁ ମତେପଟେ କିସ୍ ମିସ୍ ସବୁ କରୁଛନ ମତେ ଏଇଠି।
ଆ କଣ କରିଆ ଆଉ।
ଗାମୁଛା ଟା ନେଇଥିଲେ ଭଲ ହେଇଥା ନ୍ତା ମଶା କାମୁଡୁଛନ୍ତି।
ମୁଁ ବି ଗୋଟେ ଗାମୁଛା ଧରିକି ଆଇଛି ନବ?
ନାଇଁ ମୁଁ ନେବି, କଣ ଉଡି ଉଡି ଆଉଛି? ସେକ କଣ କହୁଛ ବର୍ଷା ପଡୁଥିଲେ ଗପିବନି ନା କଣ କହୁଛ?
କୁଆଡେ ଯିବି ବି ବାଟ ପାଉନି। ବର୍ଷା ପାାଗରେ ମୁଁ କୁଆଡେ ଯିବି ଜାଣିପାରୁନି।
କୁହାଡେ ଯାଇପାରିବନି ଖାଲି ମଶା କାମୁଡା ଖାଇବ ନହେଲେ ଆଉ
ହଁ ବା ଏତେ ଚିଡି ଲାଗୁଛି ଏମିତି ଆ ପାଗ- ଛି। ସେ ବାଜେ ପାଗ ମୁଁ କିଛି ବୁଝି ପାରୁନି।
ନି ତାହଲେ ମଶା ଗୋଟେ ମାରିଦେଲି ରେ।
ମସା ମାରିିକି ଗୁଣୁଥା, ହୁଁ ଗଣ ବସିକି।
ହୁ,। ଆ ଖାଲି କାମ ଯେ ଦିଦି ମୁଁ ପଡିଆକୁ ଯାଇଛି।
ହ
ଆଉ କଣ ମତେ ଗୋଟେକଥା କହିଲ? ନମ୍ବର ଟା କେମିତି ମୁଁ ମୋ ନାଁ ଯୋଉ ଇଏ କରିପାରିବି ଜିଓ କୁ?
ହାତଦୋଡୁଛି ତମେ ସେ କଥା ଆଲୋଚନା କରନି ତଣୁ କେତେବେଳେ ମୁଁ ମାରିବିନି ମରାମରି ହେଇଯିବ
ଆରେ ଜିଓ କୁ ଏୟାରଟେଲ କରି ହବନି?
ମାନେ ମୁଁ କହୁଛି ହାତ ଯୋଡୁଛି କଥା ଆଲୋଚନା କରନି।
ଆରେ ଏ କଣ ମୁଁ ତ ତମ ସଙ୍ଗେ ଏ କଥା ଆଲୋଚନା କରିନିଁ।
ତମକୁ ତମକୁ କିଛି କଥା ମିଳୁନହିଁ ଡାଇରେକ୍ଟ ସେ ଜିଓ ଖାଲି ପୁଟ ହବ।
ମୋ ସାଙ୍ଗ ଟା ବିଚାର ଯଉ ଓଧା ହେଇକି ଯାଇଛି କଲେଜ୍ ଉଆଡେ।
କଲେଜ୍ ୱାର୍ଡ?
କଲେଜ ନା କଟକ।
ଆଉ ମୁଁ ବିଚରା ଏଇଠି ବଇଛି।
ଭଲ ନା।
ଓ ହ ଆଉ କଣ କହୁଛ କୁହ?
ଆଉ କଣ କହିବି ମୁଁ- ମୁଁ କଣ କହିବି? ଜମାରୁ ମୁଁ ତମ ସାଙ୍ଗରେ ପାଞ୍ଚ ମିନିଟ ହେଲା କଥା ହେଇଛି।
ଜମାରୁ ପାଞ୍ଚ ମିନିଟ୍।
ହଁ ନା ପାଞ୍ଚ ମିନିଟ୍।
ମୁଁ ଗୋଟେ କଥା ପଚାରିବି ତମେ କହିବ?
କହୁନ।
କହିଲ।
ହଁ।
ଆମ ଆମ ମାନେ ଓଡ଼ିଶାରେ ଚାଷୀ ମାନଙ୍କୁ ଇମ୍ପୋଟାଣ୍ଟ୍ କେତେ ଦିଆ ହଉଛି?
କାହାକୁ?
ଚାଷୀ ମାନଙ୍କର।
ଆମର ଏପଟେ ମୁଁ ଜାଣିବା ଏପଟେ ଟୋଟାଲି କୃଷି ମାନଙ୍କୁ ଅଳ ପ ମାନେ ସେଭେଣ୍ଟୀ ପର୍ସେଣ୍ଟ୍ ଭଳିଆ ଇମ୍ପୋଟାଣ୍ଟ୍ ଦିଆ ଯାଉଛି।
ହୁଁ ତୁ ମାନେ ଆମ ଯେ ଚାଷ ସେଇ ଏ ତ ତମେ କଣ ଲଣ୍ଡନର ଆମେ କଣ
ଓ ତମେ ଲଣ୍ଡନ।
ହୁଁ। ମାନେ ଏତେ ମାନେ ଚାଷୀ ମାନଙ୍କୁ ବହୁତ୍ ଇମ୍ପୋର୍ଟାଣ୍ଟ୍ ଦବା ଦରକାର ମାନେ ବିନା ଚାଷରେ ମଣି କେହି କିଛି ଖାଇପାରିବେନି।
ହୁଁ ଘରେ କରି ଖାଇଦବ ଶାଗ ପକେଇଦବ ନାଇଁ। ଘରେ ପୋଟଳ ପକେଇଦବ, ଶାଗ ଗଛ ପକେଇଦବ, ଖାଇବ ଜମେଇ ଖାଇବ
ହେଲା ଆଜିକାଲି କୋଉ ଜିନିଷଟା ବିନା ଶାଗରେ ହେଲାଣି ନା ହବ। ହବ ବିଲ ଯୋଉ ସାର ସାରରେ ହେଲାଣି ନା ହବ?
ହୁଁ ଆଗରୁ ଫୁଣି ହଉଥିଲା ନା ନାଇଁ ନାଇଁ ଆଗରୁ ଫୁଣି ହଉଥିଲା ନା ନାଇଁ। ଏବେ ନହେଲେ କଣ କରିବା ଆଗରୁ ତ ଆଗରୁ ଫୁଣି ହଉଥିଲା ନା ନାଇଁ?
ଆଗ ଆଉ ଏବେ ଭିତରେ ଆକାଶ ପାତାଳ ଫରକ ହେଲାଣି ଡେଭଲପ୍ ହେଇଗଲାଣି ଏବେ। ସବୁଦିନ୍ ଟା ଡେଭଲପ୍।
ମତେ କହିଲ କୋଉ ଏମିତିଆ ଇଏରେ ଆ ଅଗ କେବଳ ଗୋଟିଏ ଥାଏ ଯଦି ସେ ଭାଙ୍ଗିଗଲା ପରେ ସେ ଜିନିଷ ମରିଯାଏ କଣ କହିଲ ସେ ଜାଗା?
କଣ କଣ କଣ ଅଗ?
ଏମିତି ଗୋଟେ ଅଛି ଗୋଟେ ଜିନିଷ ହେଲା।
ହଁ।
ମୁଁ ଜାଣିନି ସେ ନିର୍ଜୀବ କି ସଜୀବ କି ଅପଦାର୍ଥ କି ପଦାର୍ଥ ମୁଁ ଜାଣିନି ସେଇଟା କିଛି ହେଲା।
ହୁଁ ହୁଁ।
ତାର ଗୋଟିଏ ଅଗ ଅଛି।
ହୁଁ।
ନା ଯଦି ଭାଙ୍ଗି ଗଲା
ହୁଁ।
ତା ଅଗ ଯଦି ଭାଙ୍ଗିଗଲା ସେ ଉପରକୁ ବଢ଼ି ପାରେନି।
ଗୁଆ ଗଛ।
ହଁ ଗୁଆ ଗଛ।
ନଡ଼ିଆ ଗଛ।
ଏ ସରି ବଢ଼ିପାରେ ଭାଙ୍ଗି ଗଲା ପରେ ବି ସେ ବଢ଼ିପାରେ।
ଚାଖୁଣ୍ଡା ଗଛ, ସବୁ ଗଛ।
ହୁଁ ତାର ଗୋଟିଏ ଅଗ ଥାଏ ସେ ଗୋଟିଏ ଅଗରେ ହିଁ ସେ ବଢ଼େ। ଯଦି ତା ଆଗ ଭାଙ୍ଗିଗଲା ସିଏ ପୁଣି ଆଉଥରେ ବି ସେମିତି ବଢ଼ିବ।
ଅଗ ଭାଙ୍ଗିଗଲା ପରେ ବି ଫୁଣି?
ହଁ ଫୁଣି ବଢ଼ିବ।
କି ଗଛ କି ଗଛ?
ହଁ, ତାହେଲେ ଜାଣିନୁ?
କଣସେ କହିଦେତ।
ବଣସର ଗୋଟିଏ ଅଗ ଥାଏ, ଦେଖିଛ ତମେ? ତମ ଗାଁରେ ଏମିତି ଗୋଟେ ପଣସ ଗଛ ଥିଲା ଅଗ। କଦଳୀ ଗଛ। ତା ଆଗ ଭାଙ୍ଗି ଗଲା ପରେ ସେ ପୁଣି ଆଉଥରେ ବଢେନି?
ଆରେ ହଁ ରେ ମୋର ଆଉ ମନ ନାହିଁ। ତୁ କ- କ- କଦଳୀ କଣ? କଦଳୀ ଗଛ।
ତମ ଗାଁରେ ବା କଦଳୀ ଭରପୁର।
କଣ ମୁଁ ଯାଇ କଦଳୀ ଗଛ ଦେଖୁଥିଲି?
ତମ ଘରେ ପା ଭରପୁର ଅଛି।
ଦେଖିଥିଲ ଆସିକି ଆମର।
ହଁ ହଁ।
ଯୋଉଟା ଭରପୁର ହେଲେ କଣ ହବ? ଯୋଉଟା ହେଇପାରିବ ନା ଆଉ ହ ମୋ
ହୁଁ।
କଦଳୀ ଗଛ। ହଉ କିବ ହୁଁ
ମୁଁ ସେ ଭାବୁଛି ମୁଁ ବସିବି କେମିତି? ଏଇ ଜୀବନ ଟା ଧୂଆଁ ଧୂଆଁ ଧୂଆଁ ଲାଗେ ଯେ ବସିବି କେମିତି?
ଘଣ୍ଟାଏ ପାଇଁ ବି ବର୍ଷା ଛାଡୁ ନାହିଁ ବର୍ଷେ ଘଣ୍ଟେ ପାଇଁ ଯଦି ଛାଡନ୍ତା ମୁଁ ଆଖୁଥିଲା ଆ ଗୋଟେ ବଡ ମିଶନ ଥିଲା ହଁ ଭଗବାନ ମତେ କି ମୋ ଗୋଟେ ମାନେ ଗୋଟେ କାମ ଥିଲା କି ମୁଁ ଆଜି ଗୋଟେ ମାନେ ମୋର ଗୋଟେ କାମ ଅଛି ହେଲା ତାର ଗୋଟେ ଆ ଆଜି ମ ଟାର୍ଗେଟ ପୁରା କର ଅଛି ଗୋଟେ ହେଇ ହଉନି ମୋର ଏଇ ବର୍ଷା ଯୋଗୁ ବ ଆଜି ହିଁ ମୋର ଡେଟ କଣ ସେ କି ଯାଣିପାରୁନି। ଏ ବା ମୋର ଅନଲାଇନ ଦରକାଊ ଡାଟ ଦରକାର ମୂଳରୁ ଡାଟା ନାଇଁ କି? କେମିତି କରିବି କହିଲ?
ହଁ କେତେଟା ତମେ କସାଇଲଣି କେତଟା ତମର ଯୋଉ ପ୍ରୋଜେକ୍ଟ?
ପ୍ରଜେକ୍ଟରେ ଆମର ଅଛି ଦଶଟା ଅଛି ମୁଁ ଜମା ଦିଟା କରିଚି।
ଆହୁ ଏଟ ରହିଲା କରିବାକୁ। ତମେ ଆଗରୁ କଣ କରୁଥିଲ ଆଗରୁ କଣ କରୁଥିଲ?
ଆଗରୁ ମୁଁ ଆଉ ଜଣଙ୍କୁ ସବୁ ଆଉ ଗୋଟେ କିଛି କାମ ଥିଲା ତ ମୁଁ ଆଉ ଜଣଙ୍କ ଉପରେ ଫୋକସ କରିଥିଲି। ତ ଏବେ ମୁଁ ହଇରାଣ ହଉଛି ଏ ପାଗ ଯୋଗୁ ମୋ ନା ମୋ କାମ ହେଇପାରୁଛି ନା ମୁଁ କଣ କରିପାରୁଛି?
ଓହୋ ଭାରି ଅସୁବିଧା ଆଉ ନା କଣ?
ତ ମୁଁ କେତେବେଳେ ଟ ବଂସା ଟା ଛାଡିଯା ଘଣ୍ଟେ ଲାଗି ପଇଲେ କିଛି ସରିଯାଆନ୍ତା ସରିଲା ଆଉ ରାତିରେ ସାରି ଦିଅନ୍ତା ଆଉ ବର୍ଷା ତ ଛାଡୁ ହିଁ ନା ମୁଁ କେତେବେଳେ କଣ କରିବି?
ଆ ଦଶଟା ରୁ ଯଦି ଏ ସନ୍ଧ୍ୟା ବଳ ଭିତରେ ଯଦି ହୁଁ ଆଠଟା କି ସାତଟା ଭଳିଆ ଯଜିି ସରିଯାନ୍ତତା ଆଉ ତିନିଟା ରାତିରେ କରିଦିଅନ୍ତି କିଛି ନାହିଁ ନା କଣ?
ହଁ ଆ ତ ମୂଳରେ ସରୁ ହିଁ ନାହିଁ ଆଉ କଣ କରିବୁ।
ଆଉ ଗୋଟେ କଥା ବର୍ଷା ହଉଚଛି ନେତର ଫେତର
ସେ ବା ପୁରା କହୁଛି ମୋ ବା ଘୁରୁ ମାନେ ମୋ ଫାଇଲ ଟା ନା ଓପନ ହେଲେ ମୁଁ ଲେଖିବି କି କଣ କରିବି ମତ ତ ହଉ ହି ନା ମୁଁ କି କଣ କରିବି କଣ?
ବିଶ୍ୱସରଟେ ଆଟେନ୍ସଂ ହେଲେ ଗୋ ସକାର ଗାଁ ରେ ଯୁ ଯ ଟୋଟାଲି ବେକାର ଗାଁ ପାଇଁ ଆ ବାହାରକୁ ଯିବ ହେଲେ ଝିଅ ଭଲ ଚାଲିବ ଆଖଲେ ଭଲ ଚାଲିବ ନାଇ କିନ୍ତୁ ଗାଁ ପାଇଁ ଆସିଲେ ଭଲ।
ହଁ କଣ କରିବା ଆଉ କିଛି ବାଟ ନାହିଁ। ମୁଁ ଭାବୁଚି ସିମ୍ ଚେଞ୍ଜ୍ କରିଦେବି ବା ଆଉ କଣ କରିବି। ନାଇଁ ଘରୁ ଭାଆରି ହଉନି ମ ହଁ ମୁଁ ଗୋଟେ କଣ କର ଘରୁ ବା ଉଁ
ଜାଣିଚ ନା ଫୋର୍ ଜି ସିମ୍ ଫୋର ଜି ମୋବାଇଲ ହେଲେ ବି ଆମର ଯଦି ଫାଇଭ୍ ଜି ସିମ୍ ଥାଉ କି ଫୋର ଜି ସିମ୍ ଥାଉ ତମେ ଯଦି ତ ଅନେଶତ ଟଙ୍କା ରିଚାର୍ଜ ରେ ପଡ଼ିବ ଅଛି କେତେ ଟଙ୍କା ଏମତି ଅଛି ଜିଓ ସିମ୍ ରେ। କି ଏଇୟା ମାନେ ହେଲା ଅ ୟାକଟିଙ୍ଗ ଶୁଣିଲି କଥା କହନି ସରି ୟାକଟିଙ୍ଗ ଶୁଣିଲି ତିନିଶହ ରିଚାର୍ଜେ କରିବ ପୁରା ଅନଲିମିଟେଡ ପୁରା ଯାକ ଅନଲିମିଟେଡ୍। ଆଉ ଫାଇଭ୍ ଜି ମୋବାଇଲ ଫାଇଭ୍ ଜି ସିମ୍ ହେଲେ ତ ଅନଲିମି ଆଉ କିନ୍ତୁ ଫୋର୍ ଜି ସିମ୍ ପାଇଁ ଫୋର୍ ଜି ମୋବାଇଲ ଯଦି ହେଲା ଆ ତିନିଶହ ଭିତରୁ ରିଚାର୍ଜ କରିବ ପୁରା ଫାଇଭ୍ ଜି ଫୋର୍ ଜି ଡାଟ୍ ଅନଲିମିଟେଡ ଡାଟା ସରିବନି। ତମେ ସେମିତିଆ ରିଚାର୍ଜ କରିଦଉନ ଗୋ କେ ତମର ଡାଟା ଜମା ସରିବନାଇ ତମର ତ ବଳୁଥବ ଆଉ ଡାଟା ରିଚାର୍ଜ କଁ କରିବ?
ଚାଲିଲେ ସିନା ମତେ ରିଚାର୍ଜ କଲେ କଷ୍ଟ ହୁଅନ୍ତା ନାହି ଆଉ ମୂଳୁରୁ ଚାଲୁନଥିବ ମୁଁ ରିଚାର୍ଜ କରିବି କଣ ଲାଭଥାଇକି କହିଲ।
ସେଇ ଆଠେଲି ସିମ ଗୋଟେ କର, କରୁନ ତମେ।
ସମସ୍ତେ ଛାଡ଼ୁମ ନିହାତି ଦରକାର ଆଉ ମୋତେ କରେଇବାକୁ ପଡ଼ିବ କରିବି ଯାହା ବି ହେଇଯାଉ କରିବି ବା।
ସେଇ ୟାରଟେଲ୍ ସେମିତି ସବୁଠାରୁ ବେଷ୍ଟ ତମେ ଧର ମନେକର ମାନେ ଅଉଚି କଁ କହିଲ?
ସେଥିପାଇଁ ଯାହଉ ଖରାବେଳେ ଖାଇଆକୁ ତମ ଛାତି ପୋଡା ହଉଥିଲା ଅମଲ।
ହଁ ଭାଇ ସେ ଛାତି ପୁଡା ହଉଥିଲେ କଣ ମୁଁ ଜାଣିପାରୁନି କଣ ଖାଇବି କହିଲ କଣ ଖାଇଲେ ଭଲ ହବ?
ମୁଁ କହିଥିଲି ଜିରା ଖାଇଦବ ଟି।
ଏଇ ଫୁଣି ହାକୁଡି ହେଲା ଫୁଣି ଛାତି ପୁଡୁଛି କଣ କହିବି କହିଲ?
ଜିରା ଜିରା ଖାଇଦିଅ ଭଲ ହେଇଯିବ।
ଜିରା ଖାଇଲେ ଭଲ ହେଇଯିବ।
ହୁଁ ହୁଁ ଜିରା ଖାଇଲେ ପୁରା ଭଲ ହେଇଯିବ।
ଏ ବୋଉ ଜିରା ଟିକେ ଦେଲୁ ମୁଁ ଖାଇ କଣ କହୁଚି ଜିରା ଖାଇଲେ ଭଲ ହେଇଯିବ ଦେହ। କଣ ହେଲା? ଚୁପ୍ ହେଇଗ